ନମସ୍କାର।
ଆଜ୍ଞା।
ହଁ କଣ କରୁଚ?
ହଁ ଖାଇକି ବସିଥିଲି ଆଉ।
କଣ ଖାଇଥିଲେ?
ଉଁ ଖାଇଛି କ୍ଷୀର ବିସ୍କୁଟ। ଆଉ ସେଉ ମୁଢି।
ଓହୋ ଏଗାରଟା ହେଲାଣି କ୍ଷୀର ମୁଡ଼ି ଖାଉଚ?
ନାଇଁ ମୁଁ ଖାଇସାରିଲିିନି କେତେବେଳୁ, ଏବେ ନୁହଁ ଖାଇକି ବସି।
ଓ ହୋ।
ଖାଇସାରିଲଣିି ସାଢ଼େ ନଅଟା ଦଶଟା ସୁଦ୍ଧା ହବ ଖାଇସାରିଲିଣୀ।
ଓହୋ ଭାତ ଫାତ କେତେବେ କଣ ଖାଆନ୍ତି କି?
ଆଜ୍ଞା।
ଭାତ ଫାତ ଖାଆନ୍ତିନି କି ସକାଳୁ?
ନାଇଁ ନାଇଁ, ସଖାଳୁ କିଏ ଭାତ ଖାଇବ?
ଯାହା ଖାଇବେ ଖରାବେଳୁ।
ଆଜ୍ଞା।
ଓହୋ ବୋହୂରେ ବି ସେଆ ଯାହା ଖାଇବେ ଖରାବେଳେ। ହଁ ଚାରିଟା ବେଳେ?
ନାଇଁ।
ହୁଁ ସକାଳେ ଏମିତି ନମାଲ ଜଳିଖିଆ ମୁଁ ଏ ଭାତ କାଲି ଯୋଉ ଆମର ଥିଲା ତ ଘର ପାଖରେ ଗୋଟେ ଭୋଜି।
ଆଚ୍ଛା।
ହୁଁ ବାହାଘର ଥିଲା ସେଇଟାକୁ ସେ ମଟନ ଦେଇଥିଲେ ତ?
ଆଚ୍ଛା ଆଚ୍ଛା।
ହୁଁ ସକାଳୁ ସେ ଡୁଟିରେ ଆସିକି ସେଗୁରା କୁ ଭାତ ମଟନ ଖାଇଲେ ଆଉ।
ଆଚ୍ଛା ଶନିବାର ବି ଖାଆନ୍ତି ନାଇଁ?
ହଁ ମୁଁ ସବୁବେଳେ ସୋମବାର ବି ଜଳେ ମୋର
ଆଚ୍ଛା ଆଚ୍ଛା।
ହୁଁ। ସୋମବାର ହଁ ଆପଣ ଏବେ କଣ କରୁ ବଛନ୍ତି?
ଆଜ୍ଞା ବସିଚୁ ଆମେ ମାଆ ପୁଅ ଆଉ।
ଓଁ ହୋ ପୁଅ ବି ତମ ସହିତ
ଆଜ୍ଞା।
ଉୁଁ ଯାଇଛନ୍ତି ଡ୍ୟୁଟି।
ଓହୋ କିଏ ଜବ କରୁଛନ୍ତି?
ଆଜ୍ଞା?
ସେ କି ଜବ୍ କରନ୍ତି?
ସିଏ ଅଛନ୍ତି ହୁଣ୍ଡାଇ ରେ ଗାଡି।
ଓହଁ ହଁ କମ୍ପାନୀ ଗାଡ଼ିରେ।
ଆଜ୍ଞା?
ହ ମ କମ୍ପାନୀ ହୁଣ୍ଡାଇ କମ୍ପାନୀ ଗାଡି ଏରେ ଅଛନ୍ତି? ହ ପୁଅ କେତେ ବଡ ବଡଟେ ନା ଛୋଆ ଛୁଆଟେ?
ପୁଅ ସପ୍ତମ କ୍ଲାସରେ ପଢୁଛି।
ଓହୋ ଆଉ ଶନିବାର ସ୍କୁଲ ଯାଇନି ଦିନେ ଆସିଲେଣି।
ନା ଆଜି ଯାଇନି।
ହଁ
ସ୍କୁଲରେ ମାଡ ଥିଲା ତ।
ଓ ହୋ ଆସ ସେ ତ ସେଇଆା ଆମ ଘରେ ଏଇ ଗୋଟେ ଯାଉନି।
ଆଜି ମାଡ ଥିଲା କହିଲା ମୁଁ ଯିବିନି ଆଜି।
ଓ ହଁ ପାଠ ଦିଆଥିଲା କରିନି ବୋଧେ ଆଉ।
ହଁ।
ଓ ଆଉ।
ଆପଣ କଣ କରନ୍ତି ଡିଉଟି କୋଉଠି।
ମୁଁ ପରେ ପଲାଟ କରେ ସୁପରଭାଇଜର ଅଛି।
ଆଚ୍ଛା ଆଚ୍ଛା।
ହଉ। ଆପଣଙ୍କ ଘରେ ସବୁ କିଏ କିଏ। ନା ମୁଁ ଅନ୍ମମାରେଢ।
ଆଚ୍ଛା।
ହଁ।
ଆମ ଘରେ ଅଛନ୍ତି ମୋ ବଡ ଯା ଦେଢୁଶୂୁର। ତାପରେ ସାନଜା ଦିଅର ଝିଆରୀ ପୁତୁରା।
ହଁ ବଡ ଫ୍ୟାମିଲି।
ହୁଁ ଆମେ ପାଞ୍ଚ ଭାଇ।
ଓହୋ ପାଞ୍ଚ ଭଇଜାକ ମ୍ୟାରେଜ କରିଛନ୍ତି।
ହଁ ହଁ।
ଆପଣ ସାନ ନା ମଝିଆ ନା ବଡ।
ନା ନା ମୁଁ ହଉଛି ମୋ ଉପେରେ ଦୁଇ ମୋ ତଳେ ଦୁଇ ମୁଁ ରହୁଛି ମଝିରେ।
ହଁ ହୋ ମଝିଆ ଅଛି ହୁଁ ଭଲ।
ପୁରା ମଝି ଏକା ଥରେ କେ ଉପରେ ଦୁଇ ଜଣ। ତଳେ ଦୁଇ ଜଣ।
ମଝିଆ ଏତେ ପ୍ରେସର ନଥିବ ଆଉ।
ସବୁ ଯାକ ପ୍ରେସର ବଡଙ୍କଠି ପ୍ରେସର ନାହିଁ ନା ସାନଙ୍କଠି ନାହିଁ।
ହଁ। ହଁ ଯିଏ କାମିକିଆ ଯିଏ କାମ କରନ୍ତି ତାଙ୍କର ଆଉ ସେ ଆଉ ବସିବେ ନା।
ସବୁଜାକ ପ୍ରେଶର।
ହଁ। ଆଉ ଆପଣଙ୍କ ଆଡେ ବର୍ଷା ଫର୍ଶା ହଉଛି ନା ହନାନି।
ବର୍ଷା ହଉଛି ଏବେ ବି ହଉଛି ବର୍ଷା।
ହୁଁ ଆମ ଆଡେ ବି ହଉଛି।
ଲଘୁଚାପ ବର୍ଷା ହେଇଛି ଆଉ।
ହଁ ବା ସିଜନ୍ ଚେଞ୍ଜ ହେଇଗଲା ନା ତ ଏବେ ଖାଲି ସେଇ ବର୍ଷା ସମସ୍ତେ ବର୍ଷା କୁ ଡରୁଚନ୍ତି। ଖୋଜୁଥିଲେ ବର୍ଷା ହଉ ବର୍ଷା ହଉ ବୋଲି। ଏବେ ବର୍ଷା ହଉଛି ସମସ୍ତେ କହିବେ କି ବର୍ଷା ଯାହା ପଳା ଆଉ ହଉନା।
ଏତେ।
ଆଉ ରୋଷେଇ ଫୋଷେଇ କ ଷ୍ଟାର୍ଟ କଲଣି ନା କରୀନ।
ହୁଁ ହଁ ଭାତ ଟା ବସେଇଛିି ଆଉ।
ଓଁ ହୋ।
ସାଙ୍ଗେ ସାଙ୍ଗେ ଗ୍ୟାସ୍ ତ ରୋଷେଇ ସାଙ୍ଗେ ସାଙ୍ଗେ ହବ ଆଉ, କଣ କହିଲେ? ନାଇଁ ନାଇଁ ମୁଁ କରେନି ଚୁଲି। ଚୁଲିରେ ରୋଷେଇ କରିଦେବି କିନ୍ତୁ ମାଜି ପାରିବିନି।
ହାଣ୍ଡି ଗ୍ୟାସରେ କଲେ ସେ କ ତଳଟା କଳା ପଡିଯାଏନି?
ନାଇଁ ତ ଗ୍ୟାସରେ କଲେ କିଛି କଳା ପଡେନି।
ଅ ହ। ଓ ହୋ ହଜବେଣ୍ଡ କେତେବେଳେ ଆସନ୍ତି ଡିଉଟିରୁ?
ସିଏ ଆସିବେ ଖାଇବାକୁ ଗୋଟାଏ ବେଳକୁ ଆସିବେ, ତାପରେ ପୁଣି ରାତିକୁି ଆସିବେ ଆଉ ଡିଉଟି ସଇଲେ।
ଅ ହ ରାତି ତାଙ୍କର ଆଉ ବାର ଘଣ୍ଟିଆ ନା ସକାଳ ନଅଟାରେ ଯାଆନ୍ତି ଆଉ ରାତି ଆଠଟା ନଅଟାରେ ଆସନ୍ତି ଆଉ।
ନା ନା ସନ୍ଧ୍ୟା ଛଅଟା ସାତଟା ସୁଦ୍ଧା ଆସିବେ ଆଉ।
ଅ ହ ବର୍ଷ ଅଵିକା ଦେଖୁନାହାଁନ୍ତି କିଛି କରାଇଦବନି ମୁଁ ବା ଡ୍ୟୁଟି ଯାଇଥାନ୍ ଥିଲା ଜିମିନି ବୋଲି ଭାବୁଛି। ହଁ। ଆଉ ସବୁ ଯା ଫା ମାନେ ସବୁ କଣ କରୁଛନ୍ତି ଏବେ?
ସେମାନେ ସବୁ ବସିଛନ୍ତି ଆଉ ଆମର ତ ସାଙ୍ଗେ ସାଙ୍ଗେ ହଁ ସାଙ୍ଗେ ସାଙ୍ଗେ ପଶିଲେ ସାଙ୍ଗେ ସାଙ୍ଗେ ରୋଷେଇ ଖତମ ସରେଇଦବୁ।
ହଁ ଚାରି ପାଞ୍ଚ ଜଣ ଚାରି ପାଞ୍ଚ ଜଣ ଏକାଥରେ ଜଣେ ପରିବା କାଟିଲେ ଜଣେ କଲେ ମିଶିକି କରନ୍ତି ଆଉ।
ହଁ କିଏ ଟିଭି ଦେଖୁଛନ୍ତି କିଏ ମୋବାଇଲ ଦେଖୁଛନ୍ତି ସବୁ ଏମତି ବସିଛନ୍ତି ଆଉ। ଖାଇ ପିଇକି ଆ।
ଅ ହ। ଆପଣ କଣ ଫ୍ରି ଥିଲେ?
ହଁ ମୁଁ ଫ୍ରି ଥିଲି।
ଓ ହ ହ। ଆଉ ଆଉ କଣ? ଶାଶୁ ଶାଶୁର ନାହାନ୍ତି କି?
ନାଇଁ ଶାଶୁ ଏବେ ମାସେ ହବ ଏକ୍ସପାଡ କରିଗଲେ।
ଓହୋ।
ମାସେ ହବ ଆଉ ଶଶୁର ଆଗରୁ ଯାଇଛନ୍ତି ହେରି
ଓହୋ ତମେ ସବୁ ଏକାଠି ଅଛ ନା?
ହଁ। ଆଠ ବର୍ଷ ଗଲେଇଁ ଗଲେଣି ଶାଶ ଶଶୁର।
ଓହୋ ଘର ଦାୟିତ୍ କିଏ ନେଉଛି ବଡ ନା ତମେ?
କଣ କହିଲେ?
ମୁଁ କହିଲି ଘରର ଦାୟିତ୍ଵ ଏବେ କିଏ ନଉଛନ୍ତି ବ ସବା ବଡ ଯିଏ ଅଛନ୍ତି ଭାଉ ଉଁ ଇଏ ନା ତମେ?
ହଁ ମୋ ପାଖକୁ ଆସୁଛି ଜିନିଷ କିନ୍ତୁ ମୁଁ ଦଉଛି ଦାୟିତ୍ଵ ଟା।
ଅ ହ ହ ଲିଡରସିପ ତମେ ଆଉ।
ହଁ।
ହଁ।
ଜିନସ୍ ନାହିଁ ଆ ସବୁ ଜିନିଷ ଟା ଆସୁଛି ମୋ ପାଖକୁ କିନ୍ତୁ ଉଁ ସବୁ ଯେ ମୁଁ ମୁଣ୍ଡେଇ ନବାଟା ଠିକ ନୁହେଁ ମୁଁ ଭାବୁଛି।
ନା ନା ଆପଣ ବଡ ନୁହଁ କି ସାନ ନୁହଁ ନା ତ ପ୍ରୋବ୍ଲେମ୍ ହବ ତ ସେଥିପାଇଁ ବାଣ୍ଟି ଦେବାଟା ଠିକ୍।
କିନ୍ତୁ ବଡ ଜାଣିକି ଥୋଇ ଦଉଛନ୍ତି ସାନ ଜାଣିକି ଥୋଇ ଦଉଛନ୍ତି।
ହୁଁ ତମ ସବୁଠାରୁ ଅଧିକ ବୁଦ୍ଧିମତି ଆଉ।
ଆଉ ଥୋଇଦେଲେ କଣ ହବ ତମକୁ ଉଁ ହଁ ଥଉଛ ଠିକ ଅଛି ମୁଁ ତ ଯୋଉ କାମ ଦେବି ଫୁଣି କରିବାକୁ ପଡିବ ନା ନାଇଁ। ଏ ତ ସବୁ ଥୋଇଦବ କହିବ ତମେ ଧରିବ, କାମ ତମେ କରିବ ସେମିତି କେମିତି ହବ?
ନା ନା ସେଟା ହବା ସେମିତି ହେଲେ ତମ ଉପରେ ପୁରା ପ୍ରେସର ପଡିଯିବ। ହୁଁ ତାପରେ ବଡକୁ ଦିଆହେଲା ତ ବଡ ତାର ବାଛି ବୁଛାକି ତାର ଯା ଯାକୁ ଯେତ
ଆଉ ସିଏ ନୁହଁ ନୁହଁ ଫିଟ୍ ନୁହଁନ୍ତି ଏତେ।
ଓହୋ। ଅ ଅଁହ।
ଫିଟି ନୁହନ୍ତି କରିବେନି କିନ୍ତୁ କହିବେ ଆଉ ମତେ କେହି ପଚାରୁନାହା
ଓହୋ ହୋ କରିବେନି ହଁ ହଁ ହଁ।
ତାଙ୍କର ପ୍ରୋବ୍ଲେମ ଦିଇଆଡୁ ସେଥିପାଇଁ କି ହୋଉ ଦୋଉଚ ଯଦି ଦିଅ କିଛି ଅସୁବିଧା ନାହିଁ ମୁଁ କରିବି। ଏ କାମଟା ତମେ କର ସେ କାମଟା ସିଏ କରିବ ସେ କାମଟା ସିଏ କରିବ।
ଓହୋ ବଡ ଫ୍ୟାମିଲି ସେୟା ହବ କିନ୍ତୁ ବାଣ୍ଟି ଡୁକେଇ କାମଟା କଲେ
ହଁ।
ଭଲ ଆଉ କାହିଁକିନା ଏବେ ତମେ ଏଖୁଣା ଏଖାଟି ଅଛ ନା କାଇଁ କି ଆ ମନରେ ଫୁଣି ସନ୍ଦେହ ଆସିବ ଇଏ ଆସିବ।
ଅ ଆରେ ତମେ ତ କାମଟା ତମେ ତ କାମଟା କରିବନି ତ ଯିଏ କରଦୋଉଚି ଆମର ସେଇଟା ହାଲକା ଆମେ ଆହୁରି ଖୁସି ହବା କଥା।
ହଁ ଆଉ ତମକୁ ପଚାରିବେ କଁ ହଁ ଯଦି ଘରର ଗୋଟେ ନା ନା ସେଟା କଣ କଥା କି ଘରର
ପେଲିକି ପକେଇବୁ ଆମେ ପଡ।
ହଁ କାହିଁକିନା ତମେ ବଡ ତମେ କର ଆ ତମେ ଯଦି ଏଟା ଖୋଜିବ କି ମତେ ପଚାରୁନାହାନ୍ତି ମତେ ଜଣୋଉନାହାନ୍ତି କିଛି କୋହୁନାହାନ୍ତି ହଁ ଏଇଟା ଆଗ ଯେ ତମେ ଜିନିଷଉରା ସବୁ ରଖିପାରିବ ଆମେ ତ ତମକୁ ମାଗିକି କରିପାରିବୁ। ହଁ ଯେହେତୁ ତମେ ବଡ କିନ୍ତୁ ଆମେ ଯେହେତୁ କରୁଚୁ ତମେ କହିବ ମତେ କିଛି ପଚାରୁ ନା କିଛି
ତାପରେ ବି ତାପରେ ବଡ ଯେହେତୁ ମୁଁ ଯୋଉ ଜିନିଷଟା ଥୋଇଲି ମୋର ସେତିକି ଇଏ ଅ ଅଛି ଆଜି ଏଇ ଖାଦ୍ୟଟା ହୋଉ ମୁଁ ବଡ ପାଖରେ ଥୋଇଲି
ଅହଁ।
ବଡ ମାମୁକୁ ସମାନ ନକରିକି ଦବ। ତାର ବି ସେତକ ନାହିଁ ସିଏ କଣ କରିବ ମାନେ ସିଏ କରିଦବ ତା ଛୁଆ ପିଲାଙ୍କୁ ଦେଇଦବ ତା ସ୍ୱାମୀକୁ ଦେଇଦବା ଆଉ ତମେ ଯିଏ ଯାହା କରଚ କର ନ କରଚ ନାହିଁ ତାର ଆଉ କିଛି ନାହିଁ। ତ ତମକୁ କିଏ ଦେବେ ଯେତେଳେ ମୁଁ ତ ମୁଁ ଗୋଟାଏ ଜିନିଷ ମତେ ଏଇକା ଆଉ ଖାଦ୍ୟ ବଢା ହେଇଚି ମାନେ ମତେ ଗୋଟେ ଲକ୍ଷ୍ମୀଙ୍କର ସ୍ଥାନ ଦିଆହେଇଚି ସେଠି
ଆଉ।
ମୁଁ ସେଇଠି ପାଞ୍ଚ ଜଣ ମୋ ଛୁଆ ମୋ ପୁଅକୁ ସମାନ ଦେଖିବି ମୋ ସ୍ଵାମୀକୁ ସମାନ ଦେଖିବି ମୋ ଦିଅରକୁ ଦେଖିବି ଦେଢଶରକୁ ଦେଇ ସେଠି ସ-ସମସ୍ତେ ମୋ ପାଖେ ସେଠି ସମସ୍ତେ ସମାନ।
ସମାନ ଯେହେତୁ ଘର ଦାୟିତ୍ୱ ନେଇଚ ମାନେ ସମସ୍ତେ ସମାନ ନୁହ ଅନ୍ତର ପାତର କଲେ ପା ଘର ଭାଙ୍ଗିବ। ଆପଣଙ୍କର ଗୋଟେ ପୁଅ?
ଉ ମୋ ଦିଇଟା ପୁଅ ଗୋଟେ ଝିଅ।
ଓହୋ ଆଉ ବଡ଼ପୁଅ?
ଝିଅ ଦଶମରେ ପଡୁଚି ଆଉ।
ହଁ ହଁ ଏଇ ଯିଏ ପୁଅ ଯିଏ ସପ୍ତମ ତମ ପାଖରେ ଅଛି ସିଏ ବଡ଼?
ହଁ ସେ ମଝିଆ ଆଉ ଏଟେ ସାନଟା ହୋଉଚି ପ୍ରଥମରେ ପଡୁଚି ଆଉ ଯାଇ ସ୍କୂଲ
ଓହୋ ଝିଅର ପୁଅଙ୍କର ଯାଇଚନ୍ତି ବୋଧେ ସ୍କୁଲ ଇଏ ଯାଇନାହାନ୍ତି?
ହଁ ଇଏ ଯାଇନି ଆଜି ମାଡକୁ ଡ଼ରିକି ଯାଇନି।
ଏ ହେ ହେ ହେ।
ତାହଲେ ଆଉ କେବେ କହିବିନି ମୁଁ କହିଲି ସିଧା ପଳେଇବୁ ନା ଆଉ କେବେ କହିବିନି ଆଜି ଦିନଟା ପ୍ଲିଜ୍ ମାମା ଗୋଡ ଧରୁଚି।
ଉଁ ହୁ ହୁ ହୁ ହୁ।
ଆଜି ଦିନଟା ମତେ ଛାଡନି ଆଉ ସବୁଦିନ ମୁଁ ପଳେଇବି। ହଁ ପାଠ କରିନେଇ ନା ଖାତା କଣ କହିଥିଲେ ମୁଁ ଜଣଙ୍କୁ ପଇସା ଦେଇ ଦେଇଚି ଖାତା ପାଇଁକି
ହୁଁ।
ତ ସିଏ ଆଉ ଆଗୁରୁ କହିନେଇ ଖାତା କ ନେଇନେଇ ସେଇ ଥି ପାଇଁକି ଗଲାନ ମୁଁ କହିଲି ହୋଉ ତାହେଲେ ପହରଦିନ ଖାତା ଆସଥିବ ଭାରି ନେଇଯିବୁ ଆଉ। ନା ଉଁ ଦୁନ୍ ବୋହୁତ ଖାତା ନେଇକି ଆଇଥିଲି ସେ କଣ କଲା କଣ ନାଇ ସେ ନିଜ ଜାଣିଥବ। ଭାଇ ଭୋଉଣୀ ତିନି ଜଣ ହେଲେଣି ନେଇ ଯାଇଛନ୍ତି ତା ପାଇଁ କଣ ଆଉ କିରେ ତୁ ଆଗୁରୁ କହିବୁନି।
ହଁ ପା ଆମର ବି ଖାଲି ରିମ୍ ରିମ୍ କାଗଜ ଆସୁଚି। କୁଆଡୁ କଣ ସରେଇ ଦଉଛନ୍ତି। ଆମ ତ
ସେ ରିମ୍ ରିମ୍ କାଗଜ ତ ଆସୁଛି ରଫ ଖାତା କେବଳ ହବା ପାଇଁ ରିମ୍ କାଗଜ ଆସୁଛି ହେରି। ରିମ୍ କାଗଜ ନଉନାହାନ୍ତି ଛୁଆ। ନାଇଁ ଏଇ ଦିଦି ମାନେ ଦିଦି ମାନେ ବି ତାକୁ ଇଏ କରୁନାହାନ୍ତି କହୁଛନ୍ତି କିଣା ଖାତା ଆଣ। ରିମ୍ କାଗଜ କେବଳ ରଫ୍ ଖାତା ପାଇଁ ଆସୁଛି।
କିଣି ଖାତା ସିନା ସମସ୍ତେ କିଣି ପାଇଲେ ଏକାଥରେ ଛୁଆଙ୍କର ଏଭଳିଆ ପତଳା ଖା
କହୁଛନ୍ତି ମାଗଣା ମାଗଣା ପାଠ ପଢୁଛ ଖାତା ଟିକେ କିଣି ପାରିବନି।
ହଁ ମାଗଣା।
ହୁଁ ହୁଁ।
ଆ ହେଁ ହେଁ ହେଁ।
କହୁଛି ମାଗେଣା ପାଠ ପଢୁଛ କଣ ଖାତା ଟିକେ କିଣି ପାରିବନି।
ଓ ଏଇରା ଏଇରା ଦିଦିଙ୍କର ଏଇଟା ଏଇ କଥାଟା ଭୁଲ।
ଯାହାକୁ ଯେତିକି ଯାହାର ମୋର ଖାତା ମୋର କିଣିକି ଛୁଆଙ୍କୁ ଦେଇପାରିବିନି। ତା ମାନେ କଣ ମୁଁ ଛୁଆଙ୍କୁ ପାଠ ପଢ଼େଇ ପାରିବିନି। ହୁଁ ମୋର ଛୁଆ ପାଠ ପଢିବା ଦରକାର ଯୋଉ ଥରେ ହଉଛି ହଉ।
ତାପରେ ବି ଆମେ ବି ଦେଖୁଛୁ ଆମ ପ୍ରାଇଭେଟ୍ ସ୍କୁଲରେ ପାଠ ପଢେଇଥିଲେ ବହୁତ ଟଙ୍କା ଖର୍ଚ ହେଇଥାନ୍ତା। ଏ ଛୁଆ ଖାତା ଖଣ୍ଡେ କହୁଛନ୍ତି କିଣିକି ଆଣି ଦେଇଦିଅ।
ପ୍ରାଇଭେଟ ରେ ତ ପଇସା ଛାଣିକି ନେଇଯିବେ ଆଉ।
ଆମେ ବି ଦେଖୁଛୁ ଆମେ ରୋଜଗାର କରୁଛୁ କା ପାଇଁ ଛୁଆ ମାନଙ୍କ ପାଇଁ କି ଛୁଆ ଯ ଖଣ୍ଡେ ଖାତା ମାଗିବେ ଆମେ ନ ଦବୁ
ହ ହଛି ହବ ହପ ମୁଁ ହେଇ ଦିଦି ମୁଁ କଣ କହିବି ମୁଁ ଦେଇଦ ଏବେ ଯ ଫୋନ ଟା ମୋର ଖରାପ ହେଇଗଲା ମୁଁ ନିଜେ ଜବ କରୁଛି କିନ୍ତୁ ଘରେ କହିଲି ଘରେ ମତେ ଏବେ ପଚା ଷାଠିଏ ହଜାର ଟଙ୍କା ଦେଇ ଫୋନ ଦେଇ ମୁଁ କଣ କହିିଲି ତମକୁ ହେଲା ହ୍ୟାଲୋ।
ଆଜ୍ଞ।
ହଁ ଆଜ୍ଞା ଆଜ୍ଞା।
ସେ କୋଉଥିରେ କାମ କରନ୍ତି। ମାଇ